ହଁ ମୋ କଥା କଣ ଆପଣଙ୍କୁ ଭଲ ଭାବରେ ଶୁଭା ଯାଉଚି?
ଆଜ୍ଞା ଆଜ୍ଞା ଆମ୍ଭ କଥା ଆପଣଙ୍କୁ ଭଲ ଆଗରେ ସୁଗା ଯାଉଚି?
ଆଜ୍ଞା ପୁରା ସ୍ପଷ୍ଟ ନିର୍ମଳ ଭାବେ।
ଆଜ୍ଞା ଆଜ୍ଞା।
ଆ ଆଜି କଣ?
ଆଜି ଆମର ହୋଉଚି ଜନ୍ମଦିନ।
ଆଜି ଆପଣଙ୍କ ଜନ୍ମଦିନ? ଆପଣଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭ ଶୁଭେଚ୍ଛା। ଭଗବାନ ଆପଣଙ୍କୁ ସର୍ବଦା ଖୁସି ରଖନ୍ତୁ। ଆପଣ ଯାହା ଚାହୁଁଛ ତି ସେୟା ନ ଦିଅନ୍ତୁ ଯୋଉଟା ଆପଣଙ୍କୁ ଭଲ ସେଇଟା ଦିଅ।
ଆଜ୍ଞା ଧନ୍ୟବାଦ ଧନ୍ୟବା ଆପଣ ସକାଳୁ ଖାଇସାଇଲେଇଁ?
ନାଇଁ ଏପଅନ୍ତ ଆ କିଛି ଖାଇନି ଖାଲି ବ୍ରସ୍ ଟା କରିଚି।
ହଁ ଏତୋଳ ହେଲାଇଁ ବ୍ରସ୍ ଟା କରିଚ?
ଉଁ ଖାଇନି ବା ଆଜି ଖାଇବା।
ଆଇବା କଁ ଆଜି ଦିଆ ହେଇନି?
ଯେ ମୁଁ ଖାଉନି ଇଚ୍ଛା ହଉନି ତ ଟିକେ ଖାଇବା ଆଉ ପରେ।
କଁ ଘରେ ଅଛ ନାଁ ବାହାରେ ଅଛ?
ନାଁ ଆମେ ତ ଘରେ ରହିଲୁ ଆଉ ବାହାରୁ କଁ ଯାଇପାରିବୁ?
ଅହ।
ହୁଁ। ଆଉ ଆପଣ ଆଜି ଜନ୍ମଦିନର ଅ ସ୍ପେଶାଲ୍ କଣ?
ତ ଆଉ କିଛି ନାହିଁ ଖାଲି ଡ୍ରେସ୍ ଟା ହେଇଚି ଶୋଇକି ଖାଇବୁ ପିଇ
ଡ୍ରେସ୍ ଟା ତାହଲେ ହେଇଚି ନାଁ ଆଉ ତମ ସାଙ୍ଗସାଥି ମାନେ କେକ୍ କାଟାକଟି କରିବେନି କି ଆପଣ କାଟିବେନି?
ହଁ ସେ ହବ ଦେଖିବେ ତାଙ୍କ ଇଚ୍ଛା ଯିଏ କରିବେ କରିବେ ନହେଲେ ନାଇଁ।
ଓହୋ ଗ୍ରାମରେ ଯଦି ତାହେଲେ ହଉଚ ନାଁ? ବହୁତ ଭଲ ବହୁତ ଭଲ। ଆଉ ଘରେ କିଛି କରିବେନି ଆପଣ?
ନାଇଁ ଘରେ କିଛ ହବନି।
ଆପଣ ବଡ ପିଲା ହେଇଗଲେଣି ଆଉ କଣ କରିବେ ହୁଁ। ହଉ ଆଉ ଆପଣ ଏବେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ କି?
ହଁ କାଲି ଯାଇଥିଲି ବୁଲିବାକୁ ପାରାଦ୍ୱୀପ ଆମର
ଓ କାଲି ପାରାଦ୍ୱୀପ ବୁଲିବାକୁ ଯାଇଥିଲେ ଏଠି କଣ କଣ ଦେଖିଲେ?
ସମୁଦ୍ର
ସମୁଦ୍ର ଦେଖିଲେ ଓ ମାଇଁ ଗଡ ସମୁଦ୍ରରେ କଣ ଦେଖ ହେଲେ
ଏବେ କିଛି ନାହିଁ ଯାଇଥିଲି ବୁଲିବାକୁ।
ଓହୋ ସମୁଦ୍ରର ବେଳାଭୂମିରେ ବୁଲିଲେ।
ଆଜ୍ଞା ଆଜ୍ଞା।
ଆମେ ଶୁଣିଚୁ ପାରାଦ୍ୱୀପ ରେ ଏକ ବନ୍ଦର ଅଛି? ହୁଁ ବନ୍ଦରକୁ ଗଲେନି?
ବନ୍ଦର ତ ଯାଇନି
ସେ ବନ୍ଦରରେ କଣ ଅଛି କହିଲେ ମୁଁ ଜାଣିନି?
ଓହୋ ମୁଁ ଭାବିଲି ପାରାଦ୍ୱୀପ ବନ୍ଦରରେ ବଡ ବଡ ଜାହାଜ ଥିବ।
ହଁ ଜାହାଜ ବି ଲାଗେ ବହୁତ ବଡ଼ ଅଛି।
ଓହୋ।
ଦି ସାଇଡ ରେ ଥବ ବହୁତ ଜାହାଜ ଆଉ
ମୋ ଜୀବନ ରେ ମୋ ଜୀବନରେ ଆଖିରେ କେବେ ଜାହାଜ ଦେଖିନି। ଜାହାଜ ଉରା ସବୁ କେତେ ବଡ ବଡ?
ବହୁତ ବଡ?
ହଁ।
ମୋ ଜୀବନରେ କେ ମୁଁ ଆଖିରେ ଜାହାଜ ଦେଖିନି।
ବହୁତ ବଡ ବଡ
ଆପଣ କେବେ ଜାହାଜରେ ବସିକି ଯାଇଛନ୍ତି କି ବସିଚନ୍ତି କେବେ?
ନା ନା ଭଟ ଭ ଭଟରେ ବସିଛି ଜାହଜ ରେ ବସିନି କେବେ।
ଜାହାଜ ପ୍ରାୟତଃ କେତେ ବଡ ହବ?
ବହୁତ ବଡ ହବ
କେତେ ମହଲା ଘର ଉଚା ହବ?
କେତ କେତେ ମହଲା ଏତେ ଆମେ ଦେଖିବା ତିନି ଚାରି ମହଲା।
ଓ ଏତେ ଛୋଟ ଛୋଟ ଜାହାଜ
ହ ଛୋଟ ବଡ ବଡ଼ ବଡ଼ ଏନ୍ତି ଲାଗେ ସବୁ। ବେଳେବେଳେ ବଡ଼ ବଡ଼ ଲାଗେ।
କେବେ ଦେଖିନି ଜାହଜ ତ ସେଇଥିାଇଁ ପଚାରିଲି।
ଆପଣ ଜାହାଜ ଦେଖି ନାହାନ୍ତି?
ଖୋଲା ଚକ୍ଷୁରେ ଦେଖିନି କେବେ ମୋବାଇଲରେ ଦେଖିଚି ବହୁତ ବଡ ବଡ।
ଜାହଜ ଏଡେ ଏଡେ ଜାହଜ ସେରା ତ ଲୁହରେ ତିଆରି ହୋଇଥିବ ତାହେଲେ ସେଇଟା ପାଣିରେ ବୁ ବୁଡୁନି କଣ ପାଇଁ କହିଲେ?
କାରଣ ତା ଭିତରେ ଏତେ ଏଆର ଅଛି।
ଭିତରେ ଏଆର ଅଛି ମୋ ପବନ
ଆଜ୍ଞା।
ହୁଁ।
ହଁ ମୁଁ ତ ଜାଣିନି ଆପଣଙ୍କ କହିଥିଲେ ମୁଁ ତ ଜାଣିନି ଏତେ ଇଏରେ
ଓହୋ। ହଁ ଆଉ ସେଇଟା ଜାଣିବେନା ୟା ପଛରେ ବୋହୁତ ବଡ ବିଜ୍ଞାନ ରହିଚି ଅଷ୍ଟମ ଶ୍ରେଣୀ ବହିରେ ସେୟା ଲେଖାହେଇଚି। ପଢ଼ିବେ। ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆମ୍ଭ ଘରେ ତ ସମସ୍ତେ ଭଲରେ ଅଛନ୍ତି ଆପଣ ଘରେ?
ହଁ ଭଲରେ ଅଛନ୍ତି ଆଉ। ଆମ ଘରେ ବର୍ତ୍ତମାନ ଗୋଟେ ନୂଆ ଅତିଥି ମାନେ ଆସିଛନ୍ତି ଆମ ଘରକୁ ବଶିଛନ୍ତି। ନୂଆ କେତେଟା ନାମ ହୋଉଚି ଭିଡା ବି ଏଚ୍ ଟି ପ୍ଲସ୍।
ନ ଅତିଥି ର ନାମ ଭିଡା ଭି ଏସ୍ ଟି
ସେ ଆମ ଘରର ପଟିକୁଲାର ମେମ୍ବର ଭାବରେ ରହିଲେ।
ହଁ। ଆପଣମାନେ ଆପଣଙ୍କ ମେମ୍ବର ବି ଏତେ ଭଲ ପାଉଛନ୍ତି।
ହଁ ଆ କୁଣ୍ଢେଇବ ବୋହୁତୁ।
ଭିଡିଓ କରିଚନ୍ତି ଆପଣ ତ ଡେଲି ତ ଭାଇ ପୋଛୁଥୁବେ?
ଏବେ ତ ନୂଆ ଅଛି ପୁରା ଚକ ଚକ କରୁଚି ଜାଣିଥିବେ ନୂଆ ଚାଦର ନୂଆ ନୂଆ ବାହାରି ଆନ୍ତର।
ହଁ ଆଉ ମାସେ ଦି ମାସେ କରିବେ ସେ ଗାଡି
ହୁଁ ହୁଁ ହଁ ସିଏ ତାପରେ ତାର ହାଲତ ବେହାଲତ ହେଇଯିବ।
ହଁ।
ହୁଁ ସେଇଆ ହୋଉଚି କଥା ଆଉ କଣ।
ଆପଣ ସେ ଗାଡିକି ଚଲେଇ ନାହାନ୍ତି ଜମାରୁ?
ହଁ ଆମକୁ ଗାଡି ଚଲେଇ ଆସିଚି ଆମ ବାବାଙ୍କର ଗ୍ଲାମର ଗାଡି ଅଛି ମୁଁ
ନା ନା ସେ ସ୍କୁଟି ଚଲେଇ ନାହାନ୍ତି?
ହଁ କାଲି ପା ଯାଇଥିଲି ବରମୁଣ୍ଡା ରାତ୍ରୀରେ।
ପୋଲ୍-ଆପଣଙ୍କୁ ପୋଲିସ୍ ଧରିଲାନି?
ମୁଁ ପା ସେ ମାରିଦେଲି ସେଲୋଟେପ୍।
କୋଉଥିରେ?
ଆଗ ପଟେ ପଛ ପଟେ
ପୋଲିସ ଦେଖିଥିଲେ ଫାଇନ ପକେଇ ଦେଇଥାନ୍ତା। ଧରଥାନ୍ତା ଜଦି ଧରିଥାନ୍ତା ଜଦି?
ଥିଲେ ପକ୍ଷେଇ ଥାନ୍ତିନା ଆଉ ଧରିନି ତ ଆଉ।
ଆପଣଙ୍କ ଦରକାର ଲାଇସେନ୍ସ ଥିଲା ଆପଣ ଡରିଲ କଣ ପାଇଁ?
ନାଇଁ କାଲି ଆମେ ହେ ଯେହେତୁ ଭୋଜି ଗୋଟେ ଥିଲା ବାପାଙ୍କ ଦୋକାନ ପାଖରେ ତେଣୁ ବାବା ତ ଦୋକାନ ପାଖରୁ ପଳେଇଲେ ସେଠିକି କିନ୍ତୁ ଆମେ ଘରେ ରହିଗଲୁ ତିନି ଜଣ ମୁଁ, ମୋ ଭାଇ, ଏବଂ ମୋ ମାତା। ମାମା ମନା କରୁଥିଲେ କିନ୍ତୁ ମୁଁ କହିଲି ଚାଲ କିଛି ହବନି। ତେଣୁ ଆଉ ସମସ୍ତେ ଗୋଟେ ଗୋଟେ ହେଲମେଟ ପିନ୍ଧି ପକେଇଲୁ। ମୁଁ ବସିଲି ମୋ ବ ପଛରେ ଆମ ଭାଇ ବସିଲା ପଛରେ ମାମା ବସିଥି ତା ପରେ ମୋ ସ୍କୁୋଟିର ତା-ଏହାପରେ ମୋ ସ୍ ସ୍କୁଟିର ଗତିକୁ ବଢାଇ ମାଡି ଚାଲିଲି ଯାପରେ ପୁରା ଆମ ପାଖରେ ଗୋଟେ ପୋଲିସ୍ ଛିଡା ହେଇଥିଲା। ଦିଜଣ ତଥାପି ଜାଣିପାଇଲେନି ଦେଖିଥିଲେ ଜାଣି ଥାନ୍ତା କାରଣ ବୋହୁତ ସାରା ଗାଡି ମଟର ଆସେ ସେ-ସେମାନଙ୍କୁ ଦେଖିବେ ନା ମୋ ଗାଡି ଟାକୁ ଦେଖି ସେଇଆ ହୋଉଚି କଥା ତାପରେ ଆମେ ପଳେଇ ଉଁ ତାରେ ସେଇଠୁ ସେଇଠୁ ଖାଇକି ଭୋଜି ବାବାଙ୍କ ଗାଡିକୁୁ ଜଣେ ପଳେଇଲା ମୋ ଗାଡିରେ ମୋ ଭାଇ ବସ କହିଲା ଏମିତି ଘର କୁ ପଳେଇ ଆସେ ହୁଁ।
ଏଇଆ ହୋଉଛି କଥା ଆଉ ଆପଣଙ୍କ ଗାଡି ଚଲେଇ ଆସୁଛି ମାନେ
ହଁ ହଁ ହଁ।
ଆସୁଛି?
ଆଜ୍ଞା।
କୋଉ ବାଇକ ଚଲେଇ ପାରିବେ କହିଲେ?
ଆପଣ ଯୋଉ ବାଇକ୍ ଦେବେ ମୁଁ ସେଇ ବାଇକ୍ ସବୁ ବେଳେ ଚଲେଇଵି।
ଚଲେଇ ପାରିବେ ସବୁ ବାଇକ୍? ଅ ଯୋଉ ଗିଅର ଥାଏ ଗୋଟେ ଆଗକୁ ଆଉ ବାକି ସବୁ ପଛକୁ।
ହଁ ହଁ ସେଇଟା ପାଞ୍ଚଟା ଗିଅର।
ହଁ ପାଞ୍ଚଟା ଗିଅର ସେଇଟା ଚଲେଇ ପାରୁଛନ୍ତି? ବାବାଙ୍କର ଅଛି ଗ୍ଲାମର ଗ୍ଲାମର ଜାଣିଥିବେ ସବୁ ଗିଅର ପ ଛ କୁ ପଡେ ଆଉ ସବୁ ଆଗକୁ କମ୍ ଯା ତେଣୁ ମୁଁ ବାବାଙ୍କର ଖାଲି ସେଇ ଗାଡି ଟା ଚଲେଇଛି ତେଣୁ ସବୁ ଗାଡି ମୁଁ ସେଇଟାର ଚଲେଇ ଦେବି। କିନ୍ତୁ ଆଉ ଯୋଉ ପାଞ୍ଚଟା ଗିଅର ବାଲା ଅଛି ଗୋଟେ ଆଗକୁ ଆଉ ସବୁ ପଛକୁ ମୁଁ ଜାଣିଛି କେମତି ଚଲାନ୍ତି। କିନ୍ତ ଏ ପଯ୍ୟନ୍ତ ଚଲେଇବାରେ କେବେ ମୋତେ ସୁଯୋଗ ମିଳିନି। ଦୁଇ ତିନି ଥର ଚଲେଇଥିଲେ ସେଇଟା ମଧ୍ୟ ଅଭ୍ୟାସ ହେଇଯିବ।
ହୁଁ।
ଆଉ ଆପଣଙ୍କୁ କାର ଚଲେଇ ଆଇଛି କାର ଆସୁ ଜି ଏତେ ମିଛ କାହିଁ କହୁଛ?
ସତରେ ସତରେ ଏ ଭିଡ଼ିଓ ପଠେଇବି।
ହଁ ପଠେଇବେ ଆପଣ କୋଉ କାର୍ ଚଲୋଉଛନ୍ତି?
ଆମଟା ଅଛି ସେଇଟା ଟା ।
ଓ ଆପଣଙ୍କର କାର୍ ଅଛି? ଆଁ ବହୁତ ଭଲ ତାହେଲେ ଆଉ ଆପଣ କହିଲେ କାର୍ କେମିତି ଚଲା ନ୍ତି କହିଲେ ଟିକେ ଆଗ କଣ କରିବ?
ପ୍ରଥମେ ଯବେ କାର ଦେଖିଲି କାର ଚାବି ଟା ନେଇକି ଯାଇଥିବେ ଚାବି ନ ନେଲେ କାର ଲକ ହବନି। ଚାବି ନେଇକି କାର ଲଗେଇ ଦିଅ। ସେ ଡୋର ଟା ଖୋଲିବେ ଭିତିର କୁ ଯିବୁ ପାଣି ତୁଲାଉ ଚାବିଟା ପୂରେଇବେ ଫାଷ୍ଟ
କଣ କଣ ଅନ କରିବେ?
ଇଗ୍ନିଶନ୍।
ଇଗି ମିଶନ?
ଉଦମିଶନ୍।
ହଁ ସେଇଟା କଣ?
ସେଟା ଯୋଉ ଗାଡି ଚେଁ କିନା ସାଉଣ୍ଡ ଟିକେ ହୁଏ ନା ସେଇ ଗାଡି ଜିନିଷ। ଗା ଗାଡି ର ଲାଇଟି ତାପରେ ହେଲା ବ୍ଲସ ପୁରା ଫୁଲ ଦାଗିବ
ହୁଁ ।
ତା ପରେ ଗାଡି ଚାବି ଟା ମୋଡି଼ବେ ଗାଡ଼ି ଷ୍ଟାର୍ଟ ହେଇଯିବ।
କ୍ଳସ ଟା ଦବେଇକି ଚାବିଟା ମୋଡିଲେ ଗାଡି ଷ୍ଟାର୍ଟ ହେଇଯିବ?
ଆଇଗ ଭିନା କ୍ରସ ରେ ଗାଡି ଷ୍ଟାର୍ଟ ହବନି।
ସେଇଭଳିଆ ଆପଣଙ୍କ ଭଳିଆ ନା ସବୁ ଅଲଗା ଅଲଗା?
ସବୁ ଏଢ଼େ
ମାନେ ଚାବିଟାକୁ ମୋଡି କ୍ଲଜଟାକୁ ଦବେଇବେ ଷ୍ଟାର୍ଟ ହେଇଯିବ।
ହଁ -ହଁ ଆଗେ କ୍ଲଜଟା ଦାବିବେ ତାପରେ ଚାବିଟା ମୋଡ଼ିବେ। ଷ୍ଟାଟ୍ ହବ। ହଁ- ହଁ- ହଁ ଫାଷ୍ଟ ହେଲା ଏ ବି ସି। ଏକ୍ସଲେଟର, ବ୍ରେକ, କ୍ଲଜ।
ଓ ୱା ଆପଣ ତ ବଢିଆ ପାଠ ପଢୁଛନ୍ତି, ଏ ବି ସି ଅତି ସୁନ୍ଦର। ଆସିଲେ ଲିଟର ବ୍ରେକ୍ କ୍ଲଚ। ହଁ ତାପରେ କଣ ରୁହନ୍ତୁ ରୁହନ୍ତୁ ଠିକ ଅଛି। ଆପଣ ଆପଣଙ୍କ ସାଙ୍ଗରେ କଥା ହେଇ ଆମକୁ ବହୁତ ଭଲ ଲାଗିଲା, ଆମେ ଆ ଆପଣଙ୍କ ସାଙ୍ଗରେ ପୁନର୍ବାର ପରେ କଥା ହବୁ ଠିକ ଅଛି।